ହ୍ୟାଲୋ।
ହ୍ୟାଲୋ। କଣ କରୁ
ଆଜ୍ଞା। ଅବିକା ରୋଷେଇ ଚାଲିଛି ଆପଣ କଣ କରୁଛନ୍ତି?
ମୁଁ ଏଯାଏ ଖାଇକି ଜଷ୍ଟ ଉଠଲି ଆଉ। ସକାଳ ବ୍ରେକଫାଷ୍ଟ ସରିଲା ଆଉ।
ଆଚ୍ଛା ଆଚ୍ଛା। କଣ ଖାଇବା ହେଲା ଆଜି?
ଆଜି ତ ନନ୍‌ଭେଜ୍ ଆଉ କଣ ଖାଇବୁ? ଆଇ ସକାଳୁ ଆଉ କଣ ଅଣ୍ଡାକୁ ରୁଟି? ସମସ୍ତେ ଆଜି ଟିକେ ଗଲେ ବାହାରକୁ ମାନେ ଏମତି କଣ ବର୍ଷା ତ ହଉଛି? ଗୋଟେ ଫଙ୍କ୍ ସନ୍‌ ଅଛି ତ ଅଲଗା ଅଲଗା। ଆମର ଯୋଉ ତ କେତେ ଜଣ ଅଣନ୍ ତିନି ଜଣ ଗଲେ ଭୁବନେଶ୍ଵର ତାଙ୍କର ଅଲଗା ଆଉ ତିନି ଜଣ ଗଲେ ଏ ଅନୁଗୁଳୁ ତାଙ୍କର ଅଲଗା। ମାନେ ଅଲଗା ଅଲଗର ସବୁ ଫଙ୍କସନ। ଅଛ ତ ସେମାନେ କହିଲ ଆମର ବି ଗୋଟେ ଅଛି। ଏ ଗାଁ ରେ କିନ୍ତୁ ଏତେ ଜୋରେ ବର୍ଷା ହଉଛି ଯେ। ଭାବୁଛୁ ଯିବୁ କି ଯିବୁନି।
ହଁ ଏବେ ତିନି ଦିନ୍ ହେଲା ଟୋଟାଲ୍ ବର୍ଷା ହିଁ ଛାଡୁନି। ଆମର ହେଲେ ବହୁତ ବର୍ଷା ଚାଲିଛି।
ହଁ ତା କୁହନି ଆମେ ଘରୁ ବାହାରି ପାରୁନୁ। ଛୁଆ ସ୍କୁଲ୍ ଯାଉଛନ୍ତି ମୋ ପୁଅର ଛତା ଟା ଟିକେ ଛିଡି ଯାଇଚି। କିଆଁ ଛିଡି ଯାଇଚି ତମେ ହାଁ ଆଣୁନ କଣ ପାଇଁ ବୋଲି ମୋ ଉପରେ ରାଗୁଛି ଯେ ମୁଁ ଆଜି ତଥାପି ଅର୍ଡର କରିଦେଇଛି ଆଜି। ବହୁତ ରାଗି।
ଆଁ।
ହୁଁ ଆଉ ତମେ କଣ କରୁଥିଲ?
ମୁଁ ଆମର ବି ସେଇ ମାଛ ମାନେ କୋବି ଯୋଉ ପଡିକି ଛିଞ୍ଚଡ଼ା ହବ। ତ ସେଥିପାଇଁ ତାକୁ ସବୁ କଟାକଟି କରିକି ଥୋଇକି ଆସିଲେ ଆଉ। ହଁ ମାଛ ମୁଣ୍ଡ ଲାଞ୍ଜ ଆଗୁ ସବୁ ପକେଇକି କରାହବ। ମାନେ ସେ ଗର ଗୁଡା ଖାଇଦେବେ ଏଗୁଡା ଖାଇବାକୁ କେହି ପସନ୍ଦ କରନାହାନ୍ତି କନ୍
ଏଁ ହେଁ ଯେ କଣ କଣ ପକେଇକି କର?
ଆମର ଯୋଉ ବନ୍ଧାକୋବି।
ହୁଁ।
ଏମିତି ଜଷ୍ଟ ଟିକେତ ସେ ପିଆଜ ରସୁଣ ଅଦା ତାକୁ କାଟିକି ତାକୁ ଓ ଛେଚା ବନେଇକି ଆସିଲି। ଆଉ ଟମାଟୋ ତାକୁ କାଟି ଥୋଇ ଦେଇଛି। ଜିରା ବଟା ହେଇଛି।
ନାଇଁ ଆଉ ମାନେ ବୁଟ ଡାଲି ସେତେ ପକା ହବ ନା ନାଇଁ।
ନାଇଁ ବୁଟ ଡାଲି ପକାଓନି ବୁଟ ଡାଲି କଲେ ସା ତ ସେମିତି ବୁଟ ଡାଲିରେ ଆ କେବଳ ମାଛ ମୁଣ୍ଡ ଆକା ପଡିବ। ଏମିତି ମାନେ କୋବିରେ ବୁଟଡାଲି ପକେଇଲେ ସେଟା ପସନ୍ଦ କରୁନାହାନ୍ତି।
ଓହୋ ହଁ ସେମିତି ଆମର ବି ମୋ ମୋ ଦେଢ଼ଶୁର କୋବିରେ କଲେ ପସନ୍ଦ କରିବେ ଖାଲି। ଡାଲି ପକେଇଲା ମାନେ ଚିଡିବେ। ମୋ ଶାଶୁ କହିବେ ଡାଲି ପକେ ସେ କିଆଁ କରୁନ ହେଲା କିି? ଆମର ଟିକେ ଅଲଗା ହାଁ ହାଁ ହାଁ ଆମେ ବେଳେ ବେଳେ
ସେମି ହେଲେ ହଁ ସେଇ ସେଇଭଳିଆ ମାନେ ପରିସ୍ଥିତି ସେମିତି ହେଲେ ମାନେ ବୋହୁତ ଅସୁବିଧା ଜଣେ ଜଣଙ୍କର ଗୋଟେ ଗୋଟେ ଗୋଟେ ମାନେ ଅଲଗା ଅଲଗା ପସନ୍ଦ ହେଲା ବେଳକୁ କଣ କରିବ ଜଣେ ଯିଏ ରୋଷେଇ କରୁ
ଏମାନେ ଏମାନେ ତିନି ଭାଇ କିନ୍ତୁ ଯାହାଦେଲେ ତାହା ଖାଇବେ ଏମିତିି ଯଦି ଯୋଉ ଜିନିଷଟା ନ ଖାଇବେ ସେମାନେ ଆଉ ଯାହାହେଲେ ଗୋଟ ସେ ମାନେ କହିବେ ନାଇଁ ଅଣ୍ଡା ଭାଜିଦିଅ କ କଣ ମାନେ ନର୍ମାଲରେ। କିନ୍ତୁ କିନ୍ତୁ ଏମାନେ ଶାଶୁ ଶଶୁର ଯୋଉଟା କହିବେ ହେଇଟା ନ କରିଥିଲେ ସେ ଟିକେ ବେସି ରାଗି ଯାଆନ୍ତି ମୁଁ ଏମିତି କହିଥିଲି କିଆଁ ଏମିତି ହେଲାନି? ରହିଯାଏ ଅଭିଆସଟା।
ପୁରୁଣା କାଳିଆ ଲୋକ ସେମିତି ହୁଏ। ହାଁ ପୁରୁଣା କାଳିଆ ଲୋକ ଯେମିତି ଯେମିତି ହେଲେ ତାଙ୍କର ଟିକେ ରହିବ ଏଇଟା।
କଣ କହିଲେ ଶାଶୁ ମା ନା ଶାଶୁଙ୍କର ଟିକେ ଅଲଗା ଇଗୋ।
ହୁଁ ହୁଁ ହୁଁ ଆମ ଘରେ ବି ସେଇ ମାନେ ସମାନ ସମାନ ବିଧା ଆମ ଘରେ ବି ସେଇଆହଉଛି ମୁଁ ବି ବା ମୋର ବି ଭାଗ ସରିଛି, ମୋର ବି ଛୋଟ ଝିଅ ଟେ ଦେଢ଼ ବର୍ଷର। ଶାଶୁ ଶଶୁର ଅଛନ୍ତି ଆମ ସ୍ଵାମୀଙ୍କ ସେ ଦି ଭାଇ ଆମେ ଦିଜା। ତ ଦିଅର ତ ଚାକିରି କରୁଛନ୍ତି ବାହାରେ ରହୁଛନ୍ତି, ମୋ ସ୍ଵାମୀ ଗାଁ ରେ ଚାକିରି କରିଛନ୍ତି ସୋସାଇଟିରେ।
ହୁଁ।
ତ ସେମତି ଆମେ ବି ଜଏଣ୍ଟ ଫାମିଲି ରହୁଛୁ।
ହିଁ ହିଁ ହେଁ ହିଁ ସେଇଟା ହଉଚି କଥା ନହନେ ଆମର କିଛି ଅସୁବିଧା ନାହିଁ ଆମ ଯା ଯା ଭିତରେ କିଛି ଅସୁବିଧା ନାହିଁ।
ନାଇଁ ଆମର ବି ସେମିତି କି କିଛି ନାଇଁ ଆମେ ଏମିତିି ଦିଇ ଭଉଣୀ ଭଳିଆ ଭଲରେ ମିଳିମିଶିକି ଆମେ ଚଳଛୁ ଖାଇବା ପିଇବା ସବୁ ଏକାଠି ସବୁ ମାନେ ଭଲରେ ଚାଲିଚି।
ହଁ। ତାଙ୍କ ନନା ଦେଖ ଆଗକୁ ଆଗରୁ ଆଗରୁ ହେଇ ସମ୍ପତ୍ତି ବାଡି ପାଇଁ ମାନେ ଏବେ ପ୍ରକୃତରେ ମାଡ ଗୋଳ।
ହୁଁ ହୁଁ ଏବେ କେହି ପଚାରୁନାହାନ୍ତି ସେ ସମ୍ପତ୍ତିକି କେହି ପଚାରୁନାହାନ୍ତି?
ନିଜ ନିଜ ଭିତରେ ଏତିକି ନର୍ମାଲ ରଖୁଛନ୍ତି ନାଇଁ ତୁ ନଦେଲେ ଯୋଉ ସୁଧ ପଇସାଟା ବି ଆମେ ଖାଇବାର ଯେତିକି ସକ୍ଷମ ଅଛି ଆମେ ହେତିକି ଖାଇପାରିବୁ। ତୁ ନେ ତୋ ପଇସା ମାନେ ଏମିତି ନର୍ମାଲି ତଥାପି ତଥାପି ମାନେ ଗାଁ ଗଣ୍ଡାରେ ଦେଖିବ ଆଜିକାଲି ବେଶୀ ମାଡ ଗୋଳ ଏଇ ଜାଗା ଟିକେ ବାଡି ପାଇଁ ଟିକେ।
ହୁଁ ହୁଁ ହୁଁ।
ଏଇଟା ଏମିତି ଆଜିିକାଲି ଯୋଉ ଭାବରେ ମର୍ଡର ସବୁ ଚାଲିଛି ଦେଖିଲେ ବେଳେ ବେ ନ୍ୟୁଜ ମୁଁ ଆଉ ଦେଖୁନି ବେଶୀ।
ସେମାନଙ୍କର ଚିନ୍ତାଧାରା ବହୁତ ଖରାପ କହିଲା ଭଳିଆ ଯୋଉମାନେ କି ସମ୍ପତ୍ତି ବାଡି ପାଇଁ ଏମିତି ସବୁ କାମ କରୁଛନ୍ତି।
ଏବେ ଗୋଟେ ଜଣେ ତା ନିଜ ପୁତୁରାକୁ ମାରିଦେଲା। ଦେଖିଥିବ ନିଉଜ ମୁଁ ବି କୋଉଠୁ ମୋର ଜାଣିନି। କିନ୍ତୁ ତା ପୁତୁରଟା ପାଠ ପଢୁଥିଲା ସ୍କୁଲରେ କିନ୍ତୁ କଣ ପାଇଁ ଦାଦା ପୁତୁରା ଭଲ ଇଏ କି ବଡ ବାପା ସିଏ ବଡ ବାପା ଭଲ ଇଏ ହୁଅନ୍ତି। କିନ୍ତୁ କଣ ପାଇଁ ଜାଗା ବାଡି ପାଇଁ କହୁଛନ୍ତି ମାନେ ମାରଲା। କଣ ବିଶ୍ଵାସ କରିବ ନିଜ ଲୋକ ବି କଣ ବିଶ୍ଵାସ କରିବ କୁହ ମତେ? ଦେହ ଭଲ ନାହିଁ ନା କଣ?
ହଁ ଏଇ ବର୍ଷାକୁ ହେଇଯାଇଛି ଟିକେ ଥଣ୍ଡା ଜର।
ଓ ହ ଜର ମେଡିସିନ ଫେଡିସିନ ଖାଇଛନ୍ତି?
ହଁ ମେଡିସିନ ତ ପାଖାପାଖି ସାତ ଆଠ ଦିନ ହେଇଗଲା ଖାଇଲିଣି ତଥାପି କମୁନି ଘର ପାଖେ ଚା ଫା ମତେ ଟିକେ ଚା ଫା ପସନ୍ଦ ନୁହେଁ।
ହୁଁ।
ତ ତଥାପି ବ ବାଧ୍ୟ ହେଇକି ପିଇବାକୁ ପଡୁଛି ଥଣ୍ଡା ଜୋରେ ହେଇଯାଇଛି ନା।
ଉନୁ କାଢା
ହଁ କାଢା କ କରିକି ପିଉଛି ମୋ ଯା କରିକି ଦଉଚି କାଢା।
ଗୋ ଗୋଲମରିଚ ଅଦା ଟିକେ ପକେଇବ ଲବଙ୍ଗ ଟିକେ ଆଉ ତୁଳସୀ ପତ୍ର।
ମାନେ ପବ୍ ମୋ ଝିଅ ସିଏ ଟିକେ ବାଉଳି ପିଇବା ପାଇଁ ସିଏ ଛୋଟ ଛୁଆ ଯଦି ସିଏ ଚାହା ଫାହା କି କଣ କଲେ ଚା ତାକୁ ଦିଆ ହଉନି କାଢା ଟିକେ କଲେ ଦିଆ ହଉଛି ସିଏ ତାକୁ ଅଲଗା ଆଗ କରିଦେଇକି ତାପରେ ପଛେରେ ମୋ ପାଇଁ ଅ ମାନେ ଅଲଗା ଆଉଥରେ ପକେଇକି ଫୁଟା ହଉଛି।
ହୁଁ ଉଁ ତାକୁ ଦେଲାଆଳେ ତାକୁ ଟିକେ ଗୁଡ ପକେଇକି ଦବ ଯେ ସିଏ ଭଲ ହବ ଚିନି ଅପେକ୍ଷା।
ହଁ ନାଇଁ ଚିନି ହକା କିଛି ପକା ହଉନି ସେମତି ମାନେ ଏ ଯୋଉ ମିଶ୍ରି ପକା ହଉଛି।
ହଁ ହଁ। ନାଇଁ ଭଲ ହବ ଛୁଆ ବି ପିଇଲେ କିଛି ଖରାପ ନୁହେଁ। ହଁ ହଁ ହଁ ଆଜିକାଲି ତ ସବୁ ଯୋଉ ମିକ୍ସ ଆସୁ ତମେ କହିବନି ଯେ କୋଉଟା ଭଲ ବୋଲି ହେଲା କି ଆମେ ଆଗୁରୁ କହୁ ତିଲେ ହନି ଭଲ ଏବେ ଏବେ କହୁଥିନି ହନି ଭଲ କିନ୍ତୁ ହନିରେ ଗୁରେ ଗୁରେ ଚିନି ମିଶୁଚି। ତଳେ ଦେଖିବ ଚିନି ବସିକି ଥିବ। ସେଇଟା ଯୋଉରା ଚିନି ବସଚି ଚିନି ତଳେ ବସିକି ଥିବ ସେଇଟା ଜାଣିବ ଚିନି ମିକ୍ସି।
ନାଇଁ ଆମର କିଣି କି ଅଣା ହଉନି ଆମର ଏଠି କଣ ହଉଛି ନା ଯୋଉ ମାନେ ଗାଉଁଲି ଆମର ମାରୁଛନ୍ତି ଯୋଉ ମହୁଲ୍ ମାନେ ଗୋ ଛନ୍ତି ନେଇଘା ତାଙ୍କଠୁ କିଣିକି ନେଇକି ଆସୁଛୁ ବାହାରୁ ଆଣନୁ ମାର୍କେଟରୁ ଆଣନୁ।
ହୁଁ ନାଇଁ ଭଲ ଯୋଉ ମୋ ଦେଢଶୁର ଯିଏ ମଝିଆଁ ଯିଏ ତାଙ୍କ୍ କର୍ ହେନ୍ତି ସବୁ ଏମିତି ଚିହ୍ନା ପରିଚୟ ଥାଆନ୍ତି ସିଏ ଆଣନ୍ତି କୋଉଠୁ ଏମିତି ନହେଲେ ମୋ ମୋ ହଜବେଣ୍ଡେ ଅନଲାଇନ୍ ଆଡେଇବେ ଆଡେଇବେ ଆଡେଇବେ ଆଡେଇବେ ଖୋଜିବେ ଖୋଜିବେ ତା ଧିଏରୁ ତିନଟା କଥା ଧରିକି ଆସିବେ ଏଇଠି ଆଣିଛନ୍ତି ଯେ ଥୁଆ ହେଇଛି ନାନି ନାଁ ମୁଁ ଟିକେ ମୋଟା ଯେ ମତେ କହିବେ ତୁ ଲେମ୍ବୁ ପାଣି ପିଇ ହନି ମିଶେଇକି ପିଇ ଆଉ ଯୋଉ ଝଡିବୁ ମୁଁ କହିବି ତମେ ଝଡି ସାର ମୁଁ ଝଡିବି ଥମ୍ କହିବେ ତୁ ମୋ ଠୁ ବେଶୀ ଅଛୁ ନା ତୁ ଆଗ ଝଡ ମୁଁ କହିବି ହିଁ ଜଣା ପଡୁଚି ମାନେ ପଡିବ ଜଣା ପଡିବ ତମର ମୋର ମ୍ୟାଚିଂ ହଉଛେ ମୋଟା ମୋଟା ହେଁ ହେଁ ହେଁ ହିଁ। ଏମିତିରେ ଆମର
ତାପରେ ଆଉ ଗୋଟେ ଜିନିଷ ଆମେ ସ୍ତ୍ରୀ ଲୋକ କେବଳ ଘର କାମ ଛଡା ଆଉ କଣଟା କରୁଛେ ଏପଟ ସେପଟ ଯା ଟିକେ ବାହାରେ ଚଲା ବୁଲା ସବୁ ପ୍ରକାର ହେଲେ ତ ହଁ ଟିକେ ହେଇଯିବ ତାପରେ ଆଉ ଗୋଟେ ଜିନଷ ଆମର ହେଲଥଟା ରହିଲେ ବି ଭଲ। କାଇଁନା ସବୁ ପ୍ରକାର ଉଁ ମାନେ ଟେନସନ ହଉ ସବୁ ପ୍ରକାର ଜିନିଷକୁ ମ୍ୟାନେଜ କରିକି ଚଳିବ ମାନେ ଉ ଇଏ ଆମର ହେଲଥଟା।
ହଁ ନାଇଁ ଗୋ ଟେ ଗୋଟେ ଜିନଷ କଁ କଇଲ ବେଳେ ବେଳେ ମୋଟା ହେଲେ ଖରାପ ହେଇଟା ମୁଁ ବୁଝୁ ଚୁ କିନ୍ତୁ ଯେହେତୁ ଘରେ ମାନେ ପାରିବାରିକ ଭିତେରେ ରହିଯାଉଚୁ ନିଜ ପାଇଁ ଟାଇମି ହଉନି ଚାହିଁକି ବି ହେଇ ଟାଇମଟା ଛୁଆଙ୍କ ଉପରେ ବି ତେଇ ଦଉଚୁ ନିଜ ପାଇଁ ଦରକାର
ଛୁଆ କଣ ଏକା ବି ରହିଲେ ସେଇ ମାନେ ସେମ୍ ପ୍ରୋବ୍ଲେମ୍ ହବ ଘର କାମ କରିକି ଛୁଆ କ ତା ସ୍ୱାମୀଙ୍କ କଥା ବୁଝିଲା ବେଳୁକୁ ତ ସେଇଥିରେ ଟାଇମ୍ ଯାଇଥିବ ନିଜ କଥା କେତେବେଳେ ବୁଝିବ।
ସେଇଟା ହଉଛି ଆମର ପ୍ରୋବ୍ଲେମ୍ ତ ଆଉ ନିଜ ପାଇଁ ସମୟ ଯୋଉ ଘଣ୍ଟାଟେ ବାହାର କରିବେ ହେଇ ଘନ୍ ଘଣ୍ଟାକରେ ତମେ ଯୋଉ ହେଇ ସମୟଟା ଭାବୁଛି ନାଇଁ ପୁଅକୁ ଏଇଟା ପଢେଇ ଦିଏ। କି ପୁଅର ଏଇଟା କାମ କରିଦିଏ।
କଣ, ଯୋଉଠି ହେଲେ ମାନେ ଆମର କାମର ଥୁଆ ହେଇଥିବ? ବସିବା ପାଇଁ କାହ କେଁ
ସେଇଆପା। ହେଇ ଯଦି ଆମେ ଦିନସାରାରେ ଦିହି ପରେ ଦି ଘଣ୍ଟା ଟିକେ ଶୋଇବା ପାଇଁ ଯାଉଛୁ। ହେଥିରେ ପୁଣି ଛୁଆଙ୍କୁ ଟିକେ ହେଇ ଭିତରେ ଯଦି, ହୋମୱାର୍କ କରେଇଦବୁ ଅଧଘଣ୍ଟେ। ତା'ପରେ ମୁଁ ଦେଢ ଘଣ୍ଟା ଶୁଏ। ଆଉ ନହେଲେ ହେମିତି ଛୁଆ
ଆଉ ଛୁଆ କେତେ ଜଣ? ଗୋଟେ ପୁଅଟେ ଖାଲି।
ନାଇଁ ନାଇଁ ଦି ଜଣ।
ହ, ହଁ।
ଗୋଟେ ଯୋଉ ପୁଅ-ଅ ଏଲ୍ କେଜି ପଢୁଛି। ଆଉ ଜଣେ ଥ୍ରୀ କ୍ଲାସ୍ ପଢୁଛି। ଥ୍ରୀ କ୍ଲାସ୍ ଯେ ପଢୁଚି, ସିଏ ଟିକେ ତାର ଏବେ ଏସ୍ ଏସ୍ ଟି ହରିକା ସବୁ ବଢି ଯାଇଛି, ପାଠଟା। ତ ହେଇଟା ସିଏ ଟିକେ ତାର ସବୁଥିରେ କଣ କୁନ୍ଥୁ କୁନ୍ଥୁ ହଉଛି। ମାନେ ହଉନି ପାଠଟା ନା, ଏସ୍ ଏସ୍ ଟି ଟା ମନେ ରଖି ପାରୁନି। ହେ ଯାଏଁ ତାର ଟିକେ ଚିଡ୍ ଚିଡା। ଆଉ ପଢ ବୋଲି ବି ପ ହଁ, ସେ ଚେ-ଚେଷ୍ଟା କଲେ ହବ। ତା ଟିକେ ପାଠ ଅଛି କିନ୍ତୁ ଏଇ ଘୋଷିବା ମାଇଣ୍ଡ ତାର ନୁହେଁ।
ଆଉ, ଟାଇମ୍ ଲାଗିବ ଆଉ କଣ?
ହୁଁ। ତ ତାକୁ ଟିକେ ଟାଇମ୍ ଦବା ପାଇଁ ଯେ, ସିଏ ନିଜେ ଛୁଟି ଦିନିଆ ଏଇଠି ଆଜି ମୁଁ ଭାବିଥିଲି, କହିଲି ଏସ୍ ଏସ୍ ଟି ଟା ଟି ପେଜ୍ ଦିଟା ଚାପ୍ଟର ଆଜି ପଢେଇ ଦେବି, ରିଡିଙ୍ଗ୍ କରେଇଦଲେ ସେ ଟିକେ ଯେତିକି ମନେ ରଖିବ। ଆଜି ଭୁବନେଶ୍ଵର ପଳେଇଚି, ଗୋଟେ ଭୋଜି ଅଛି, ତା ବାବା ଡାକିଲେ ଆସେ ଯିବା। ତା ଭାଇ-ଇ ମାନେ ମୋ ପୁତୁରା ଜଣେ ମଝିଆଁ ଯିଏ ତାଙ୍କ ପୁଅ ବହୁ ଯି ଭୁବନେଶ୍ୱରରେ ହଷ୍ଟେଲେରେତ
ହଁ, ହଁ।
ତାକୁ ବି ଆଣିକି ଆଜି-ଇ ଏ ବୁଲାବୁଲି କରିକି ତାକୁ ବି ଖିଆପିଆ କରିକି ଛାଡିବେ। ହେଇଥିଆଇଁ ତାକୁଡାକି ନେଇଚନ୍ତି। କହିଲେ ଆସେ ଯିବ୍। ବା ଆଉ ଆସୁ ଭାଇ ତ ଆସିବ। ଆଉ, ବୁଲାବୁଲି କରିବ ତୁ ବି ଆସ୍ ବୁଲିକି ଆସିବୁ। ସେଠି ପଳେଇଲା। ଆଉ କଣ ପଢେଇବି? ଆଉ ସାନ ପୁଅ ଥିଲା ଯେ, ମୋ ସ ହଁ, ସାନ ପୁଅ ଥିଲା ଯେ ସେ ତାର୍ ମୋ ଶାଶୁ ଆଉ, ମୋର ବଡ ଦେଢଶୁର ଗଲେ। ଏଇ ପାଖରେ ଗୋଟେ ଯୋଗ-ଅ କ୍ଲାସ୍ ଯୋଉ କରୁଛନ୍ତି, ତାର ଗୋଟେ ମିଟ୍ ମିଟିଂ କି କଣ ଫଙ୍କ୍ସନ୍ ଟାଇପ୍ ର ଚାଲୁଛି।
ହଁ।
ସେ ହେଠି ତାଙ୍କର ଇଏ କରିଥିଲେ ଯେ, ସେ ହେଠି କି ଯାଇଛନ୍ତି। ଏମତି ହେଇକି ଭାଗ ହେଇଯାଇଛି ଆଉ।
ଏଇ ଟାଇମ୍ ରେ ତ ମାନେ ଭୋଜି ଭାତ୍ ତ, ଏ ସିଏ ଏଥିପାଇଁ ଏମିତିକା ମାନେ ଟାଇମ୍ ହ-ହଉଛି, ପାଗ ହଉଛି ଭଗବାନ। ଏ ବର୍ଷାରେ ତ ନିଜେ ରୋଗରେ ପଡିଛି, କି ଭୋଜି ଭାତ ଖାଇବ?
ସେଇଆ, ସେମାନଙ୍କର ହୋଟେଲେ ଅଛି, ଯୋଉ ମୋ ଶାଶୁ ଆଇସନ୍ତି ହୋଟେଲ। ଏମାନଙ୍କର ଭୁବନେଶ୍ୱ ତ ମନ୍ଦିରରେ ଅଛି। ଆମର ଏଠି ଗୋଟେ ଗାଁ ରେ ଅଛି।
ହୁଁ, ଗାଁ ପାଖ ହେଲେ ବି ଯାହେଲେ ବି, ମାନେ ନୂଆ ଯାହେଲେ ଶାଢୀ ଟିକେ ପିନ୍ଧିକି ଯିବ କି ନାଇଁ! ନା ଭାରି ଅସୁବିଧା ଏଇ ପାଗରେ
ହଉ ହଉ ରଖୁଛି।
ହଁ।